ହୁଁ ହ୍ୟାଲୋ
କରୁଥିଲ
ହେ ଅଣ୍ଡା ସିଜଉଛି ତରକାରୀ କରିବା ପାଇଁ
ଆଉ ଝିଅ ଟା
ଇଏ ଶୋଇଚିବା
କେତେ ମାସ ହେଲାଣି ତାକୁ
ତାର ଏଟା ତିନ ଚାଲିଛି ଆଜି ବା ଟୀକା ନେଇଛିି ତା ଦେହ ଭଲ ନାହିଁ ସେ ଉଠଲା ମାନେ ଖାଲି କାନ୍ଦୁଛି
ଓହୋ ରାତି ହଇରାଣ କରୁଛି
ରାତି ହଁ ଦିନରେ ଶଉଛି ରାତିରେ ଶଉନି ଏବେ ଟିକେ ଟିକେ ମାନେ ପେଟେଇ ଆଇଲାନା ସେ ଖାଲି ଯେତେବେଳେ ଶୋଇଦବ ଖାଲି ପେଟେଇବ ପେଟେଇଲେ ତ ବେକ ଟା ଷ୍ଟ୍ରଙ୍ଗ ହେଇନି ଖାଲି ମୁହଁ ମାଡି ପଡୁଛି କାଁ କାଁ ଚାରୁଛି ବସି
ହଁ ମୋ ଝିଅ ତ ସେମିତି ରାତି ଆଜି ସାରି ସୁଧି ତାଙ୍କୁ ତିନି ବର୍ଷ ହେଲାଣି ଟିକେ ଥଣ୍ଡା ହବ ଜର ହବ ରାତି ସାର ଶହ
ହୁଁ
ହଁ ବା ସେ ତ ଛୁଆ ମୋ ଝିଅ କମ ରାତି ହଇରାଣ କରେ ବର୍ଷେ ପୁରା ଠିକ ହେଇଗଲା ମତେ ରାତି ଅନେକ ଦିନ ରାତି କଣ ଜାଣିନି ଶୋଇବା କଣ ଜାଣିନି ରାତିରେ ଆଖିଗୁରା ସବୁ କଳା କାଟ ପଡିଗଲା ଅନିଦ୍ରା ରାତି ରାତି ସାରା ଅନିଦ୍ରା ହେଇକି ରାତି ଗୋଟେ ଦିଟା ଏମିତି ଶୋଇବି କୋଇବି ପୁଣି ଅଧଘଣ୍ଟେ ଘଣ୍ଟେ ଶୋଇନଥିବି ପୁଣି ଉଠୁ
ହ ନିଦ ଆଶୁଥିବ ହେଲେ ଶୋଇପାରୁନ ତୁ କଣ କରୁ ଛଟା କାନ୍ଦୁ ଥିବ ହେଠି ଶୋଇବୁ କିମିତି?
ଏ ମ ଆଉ ଏବେ ସୁଧା ଯଦି ଥଣ୍ଡା ହେଲା କି ଜର ହେଲା କି କଣ କାନ ଟଣା ମଝିରେ ଥିଲା ତାର ଛୁଆଟି ଦିନେ ଏଥରେ ଏର କାନ ଟ ଆଣିବ ଏ ଅଚାନକ ଥିବ ଥିବ ଅଚାନକ କାନ୍ଦିବ ଯେ ମାନେ କିଛି ଜାଣିପାରିବୁନୁ କି କିଛି ତ ହଉନ କାନ୍ଦୁଛି ଛୁଆ ଟା କଣ ପାଇଁ ଏମିତି ଏମିତି ଥରେ ଡକ୍ଟରଙ୍କ ନେଇକି ଡକ୍ଟର କହିଲେ କାନ୍ଦୁଚୀ କ ଦେହ ବିନ୍ଧା ଥରେ କହିଲେ ଦେହ ହାତ ବଥା ବିନ୍ଧା ଯଗୁ କାନ୍ଦୁଚଛି ଆଉ ଥର କହିଲେ କାନ ଟାଣୁଛି କାନରେ ହାତ ମାରୁଛି ସେ କଣ ପାଟି ପିଟି ହେଇଥିଲା ନା କଣ କରିଥିଲା ସେ ଜାଣିବ ଥିବ ଥିବ କାନ୍ଦିବ ଯେ ଯାହା କତି କିି ଯିଏ ବି ସୁଦ୍ଧେ ଧରିଲେ ଟୋଟାଲି କାହାକୁ ଦେଇଯିବନି ଖା କାନ୍ଦି ଖାଲି ହେଲା ପରିକା ହବନି ତୁ ଆଗେ ଛାନିଆ ହେଇଯିବୁ କଣ ସେ ଡାକ୍ତର ତ ଛାନିଆ ହେଇଯିବ ଲୋକ ଦେଖିଲେ ଯେ ମୋର ଥିଲା ଯାଇ ତିରିଶ ନମ୍ବର ମତେ ନେଇକ ଫାଷ୍ଟରେ ଦେଖିଲ କହିଲେ ଛୁଆ ଏତେ ଜୋର କାନ୍ଦୁଛି ଆଗେ ତାକୁ ଆଗ ନେଇକି ଆଗେ ଦେ ଦେଖାନ୍ତୁ ତାପରେ ଯାଇକି ଅନ୍ୟ ପେସେଣ୍ଟ କ ଦେଖିବେ। ପୁଣି ଦେଖିବା ଦେଖି ସାରିଲା ପରେ ପୁଣି ତାକୁ ଧରିକି ଆସ ଔଷୁଧ ଦେଲେ କମିବ ଥିବ ଥିବ ଏମିତି କୁଆଡେ କିଏ ଯାଇଥିବେ କି କଣ କାମରେ କି କଣ ଥିବ ଥିବ ଏମିତି କାନ୍ଦିବ ଏବେ ଆଉ ନାହିଁ। ଏବେ ମଝିରେ ମଝିରେ ହଁ
ମାନେଲେ ଝିଅର କୁର୍ମୀ ହୁଏ କି?
କୂର୍ମି ନା ହଁ ଏ ମଝିରେ ମଝିରେ କେତେବେଳେ କେମିତି ହୁଏ
ଆ ସେମିତି ହେଲେ ବି ଛୁଆ କାନ୍ଦନ୍ତି ନା।
ନା କାନ୍ଦେ। କାନ୍ଦେ ଯାଇକି ସେ ଛୁଆବେଳେ ଛୁଆ ବେଳ କଥା କହୁଛି, ଏବେ ଆଉ ନାହିଁ ସେମିତି କାନ୍ଦ। ଏବେ ତ ପାଟି ଫିଟିଲାଣି ଯାହାଟେ ହଉଛି ସେ ନିଜେ କହିପାରିବ, ହେତେଳେ କଣ କହିପାରୁଥିଲା କି ଅ ହେତେବେଳେ କଣ କିଛି କହିପାରେନି। ଚୁପ୍ ରୁହେ ଛୋଟିଆଟେ ହେଇଥିଲାନା।
ହୁଁ।
ହୁଁ
ଉଁ ମୋର ଝିଅରେ ସେମିତି କିଛି ନାହିଁ କାନ୍ଦ ନାହିଁ କିଛି ନାହିଁ। ତାର ନର୍ମାଲ ଖାଇବ ଶୋଇବ ତାର କାନ୍ଦ ଫନ୍ଦ କିଛି ନାହିଁ। କେବଳ ଏଇ ରାତିଟା ଟିକେ ଶୁଏନି ଏତିକି। ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ନା। ମୋ ଶ୍ୱଶୁର ଯାଇଚନ୍ତି ଝାଡା ଇଏ ତାଙ୍କ ଡିଉଟିରୂ ଆସିନାହାନ୍ତି।
କଣ ଡିଉଟି ଯାଉଛନ୍ତି, ପ୍ଲାଣ୍ଟେ ଯାଉଛନ୍ତି?
ହୁଁ। ନନାଙ୍କ ଭଳିଆ ସେ ସେ ବାଲା ନୁହେଁ, ଏ ସକାଳେ ଯାଆନ୍ତି ସନ୍ଧ୍ୟାବେଳେ ପଳେଇ ଆସନ୍ତି, ଆଜି ଟିକେ ତାଙ୍କର କଣ ଡିଉଟି ଅଛି ଏକ୍ସ୍ରା। କହୁଥିଲେ ଭଲ ଲାଗିନେ କରିବେ ବୋଲି ଦେଖିଆ କଣ ହଉଛି।
ଓହୋ।
ମୋ ମନ, ନା ଘରଆଡେ ଯାଇନି ଆଉ। ଭାହାରିଥିଲି ରଜକୁ ଯିବି ବୋଲି। ହୁଁ, ରଜକୁ ଭାହାରିଥିଲି ଯିବି ବୋଲି
ହୁଁ। କଣ ଯିବୁ ମନ ଭଲ ଲାଗେ ହୁଁ।
ହୁଁ। ତମେ ତ ମତେ ମୂଳରୁ ଦେଖିନ।
ନା ମୁଁ ଦେଖିନି।
ମୁଁ ତ ଯାଇନି।
ଠା ଜଣଙ୍କୁ ଦେଖିଛି ଜଣଙ୍କୁ ଦେଖି ଛି। ସେ ଛୋଟ ହାଇଟ୍ ଟିକେ କମ ଟିକେ ହେଲ୍ଥ ହେଇକି। କଣ ହବ
ପୂର୍ବରୁ ଯାଇଥିଲି। ବାହାଘର ଥିଲା କେତେଦିନ ଯାଇଥିଲି। ଉଁ ହୁଁ, ସେ ହଉଛି ମଝୀଆଣି।
ଦିଜଣ ଯାକ ଆସିଥିଲେ, ତାଙ୍କର ଲଭ ମ୍ୟା ଯେ ଦେଖୁନ ଏଇଆଡେ କୁଆଡେ ଗୋଟେ ବାହାଘର ହେଲା କହୁଥିଲେ ଆସିକି। ଯେ ମୁଁ ବ ମନ ନାହିଁ ମୋର ଆଉ ଏତେ, ତାଙ୍କ ଫେସଟା ବି ମନେ ନାହିଁ। ହୁଁ। ମୋବାଇଲ ଫୋବାଇଲରେ ଫଟୋ ସେତେବଳେ ଥରେ ଥରେ ଦିଥର ଦେଖିଛି, ତାଙ୍କୁ ଯାହା ଦେଖିଛି ଆଉ ନହେଲେ କାହାକୁ ଦେଖିନି।
ହଁ ହୁଁ ସେ ମଝିଆଣି, ଆଉ ବଡ ତାକୁ ତମେ କେମିତି ଦେଖିବ, ସେ ତ ମୁଳୁରୁ ଯାଇନି ଆଉ ବାହା ହେଲା ପରଠୁ ହୁଁ।
କଥା ହଉଚନା ଭଉଣୀମାନେ ସବୁ? ହୁଁ।
ହୁଁ, ତମର ବା ଏଇଥର ଗୋଟେ ଭଉଣୀ ବାହାହେଲା ନା କଣ ତମ ସାନ ଭଉଣୀ କିଏ?
ହଁ, ଏବେ ବାହାଘର ହେଲା ତାର।
ଓହ ମାଇଁ କହୁଥିଲେ ଆସିଥିଲେ ଏକୋଇଶିଆକୁ, କହିଲେ ରଞ୍ଜିତୀ ସାଳିର ବାହାଘର।
ହୁଁ ତାର ପା ଏଇ ଆର ମାସ ଯିବ ଶ୍ରାଦ୍ଧ। ସାତ ମାସ ଚାଲିବ ହୁଁ।
ହୁଁ ହୁଁ।
ଆଉ କଣ ଖାଇଥିଲ?
ହଁ ଦିନରେ ସକାଳେ ତ ଖାଇଥିଲି ଅଣ୍ଡା ଭୁଜିଆ କରାହେଇଥିଲା। ଚୁନାମାଛ ଅଣା ହେଇଥିଲା। ସେଇଟା ମୁଁ ଖାଇଲିନି, ଅଣ୍ଡାଭୁଜିଆ ଭାତ ଖାଇଥିଲି ତାପରେ
ମାଛ ପାଛ ଖାଉଛ, ଝି ଝିଅ ଦେହରେ ଯାଉଛୁ ନା?
ହୁଁ, ତାର ମିର୍ଶ ଦେଇ ଦଉଛି। ସେ ହଜମ ହେଇଯାଉଛି।
ହଁ ଯେ ଯେ ଏଇନା ତିନି ମାସ ହେଉଛି ନା ଅଳ୍ପ ଅଳ୍ପ।
ଖାଉନି, ଅଳ୍ପ ଖାଉଛି ନା। ଏ ଟିକେ ଟିକେ ଖାଇବା କଥା ନା, ସଡନଲି ଆଉ ଏତେବେଳେ ଆଉ ଖାଇହବନି। ଖାଇଲେ ତାକୁ ପୁଣି ଯେ ଝାଡା ଫଡା କଳା ହବ ସେଥିପାଇଁ ମୁଁ ଟିକେ ଟିକେ ଖାଉଛି।
ହଁ କାହିଁକି ନା ଫାଷ୍ଟ ସେଟା ଆମେ ମୁଁ ହୁଏ ତୁମେ ହୁଏ ଯିଏ ହୁଏ ସବୁ ଜିନିଷ ଟା କଣ ଆମେ ଜାଣିଥାଉ କି? ହଁ ଶାଶୁ ଥାନ୍ତା ସବୁ ଜିନିଷକୁ ବତଉଥାନ୍ତା ଏଟା କରିବୁନୁ ସେଟା କରିବୁନୁ ସେଟା ଖାଇବୁନୁ ସେଟା ଖାଆନ୍ତା ଆଉ ଯେହେତୁ ଜିନିଷ ଟା ହଉଛି ପ୍ରକୃତରେ ପିଲା ଭଳିଆ ଘରେ ମରବି ବୋଲି ମାନେ କୁହନ୍ତିନି ନା ସ୍ତ୍ରୀ ଲୋକଟେ ନଥିଲେ ମାନେ କଣ ଜାଣିବୁ କାହନି। ଆମେ ସମସ୍ତଙ୍କ କଥା ଯୋଉଠି ଶାଶୁ ନାହିଁ କୁହନ୍ତି ସିନା ଶାଶୁ ଇଏ କି ଯୋଉଠି ଶାଶୁ ନାହିଁ ସେ ଘର ଟା କଣ ସଂ ଘର ଭଳିଆ ଲାଗିବ।
ହଁ ଭଲରେ ମନ୍ଧରେ ସବୁ ଜିରେ କହିଦବ ଏଇ। ଏମିତି କରିବୁ କି ସେମିତି କରିବୁ ଯଉଟା ଆସନେ ହଁ ଯିଏ ଆସନେ ତାକୁ ବସେଇବୁ କି ହଁ
ବସେବୁ କି ଖାଇବାକୁ ଦବୁ କି ଭଲରେ ମନ୍ଦରେ ସବୁଥିରେ କହିବୁ। ପଚାରିବୁ ଭଲ ଆଉନି ତୁ ଅକା ବକା ତୁ ଯାହା ଶିଖିଥିବୁ ସେଇଆ ଧର ତ ତୋ ବାଟରେ ତୁ ଝିଅ ଭଳେ ଭାବୁଥିଲୁ ମୁଁ ଏମିତି କରିଥିଲି ମୋର ଶାଶୁଘରେ ଯେମିତି କରିବି। ମତେ କିଛି ଫରକ୍ ପଡିବନି କହିବାକୁ କେହି ନାହାନ୍ତି ସବୁ ଜିନିଷ ଟା ଖୁଣ୍ଟନ୍ତି କିଏ। ଶାଶୁ ମାନ ହିଁ ଖୁଣ୍ଟନ୍ତି। ଏଟା ଏମିତି ହେଲା କି ସେଟା ସେମିତି ହେଲା କି ସେଟା ସେମିତି ହେଲା ଟା ଏମିତିଇ କରିଥାନ୍ତୁ ଆଉ
ଭଲରେ ମନ୍ଦରେ କହିବେ।
ଆଉ ନହେଲେ ପୁଅ ପିଲା ତାଙ୍କର କଣ ଆସିଲେ ଖାଇ ଆସିଲେ ଗଲେ। ଆଉ କିଏ ଅଛି ଯେ ପ ଶିଖେଇବ। ତେଣୁକରି ଯାହା ଖାଇବ ଛୁଆ ଟା ଦେହରେ ଯେମିତି ଯିବ ଧୀରେ ଧୀରେ ଅଳ୍ପ ଅଳ୍ପ କି। ଖାଉଥିବା ଆଳୁ ଟା ମନା କରନ୍ତି ବେଶୀ ଖାଇବ ନାହିଁ ଆଳୁ ଆଉ ଏମିତି ବହୁତ ଜିନିଷ ସରେ ଆଳୁ ଆଳୁ ଆଉ ହଉଛି ବୋଇତଳୁ ଫଇତାଳୁ ଭେଣ୍ଡି ଭେଣ୍ଡି ଏଗୁଡାକ ମନା କରନ୍ତି ଖାଇବା ପାଇଁ।
ହଁ ଭେଣ୍ଡି ଯୋଉ ନାଳଆ ଜିନିଷ ଯୋଉଟା ସେଗୁରା ଖାଇବୁନି।
ହଁ ମୁଁ ତ ବହୁଉତ ଦିନ ସାର ଖାଇନଥିଲି ବି ସେଉୁଡାକ ସବୁ।
ହୁଁ
ତାପରେ ଧୀରେ ଧୀରେ ଅଳ୍ପ ଅଳ୍ପ ଖଣ୍ଡେ ଚିକେନ ଫିକେନ୍ ହେଲେ ଖଣ୍ଡେ ଦେବେ ମୋତେ। ଟିକେ ଜୋଳ ଖଣ୍ଡେ ଦେବେ ଖାଇବାକୁ ଇଛା ଥିବ ହେଲେ ଖାଇପାରୁ ନଥିବ। ଏମିତି ଟିକେ ଟିକେ ଖାଇକ ମାଛତ ଟୋଟାଲ ଦିଅନ୍ତିନି। ଦେଶୀ ଅଣ୍ଡା ଗୁଡା ଖାଇବାକୁ ଦେବେ। କହିବେ ଦେଶୀ ଅଣ୍ଡା ଯେତିି ଖାଉଛୁ ଖା। ଆଉ ଏମିତି ଧୀରେ ଧୀରେ ଖାଦ୍ୟ ଟା ଖାଇବା ଷ୍ଟାର୍ଟ କରିଦେଲେ ଛଅ ମାସ କଟିରୁ
ହୁଁ
ହଁ ଯୋଉ ଆଉ କିଛି ଅସୁବିଧା ହବନି। କ୍ଷୀର ଠିକ୍ ସେ ହଉଛି ନା?
ହୁଁ ହଉଛି ମୁଁ ଟିକେ ଖାଇବା ଟା ଟିକେ ରହିଯାଉଛି କମ ରୁ ସେଥିପାଇଁ ଟିକେ ଇଏ ହଉଛି। ହଉନି କି ହଉଚି।
ମାନେ ହେଲା ନା ସିଯେରିଂ ହେଇଛି।
ମୁଁ ନର୍ମାଲ ପାା
ନର୍ମାଲ ଦାଇ
ହୁଁ
ହ ଲିପ ଲପ ବି ଆଣିବି କ୍ଷର କ୍ଷୀର କ୍ଷୀର ଦ ବି ଖାଇବ କି ନେଇକି କ୍ଷୀର ନା କ୍ଷୀର ଖାଇବନି। ହଁ ବା ଯାହା ଖାଇବ ଛୁଆ ପଟା
ହୁଁ ସେଥିପାଇଁ ଟିକେ ଟିକେ ଖାଉଛି ତା ଗାଈ ମସର ବି ଦଉଛି ହଜମ କରିବା କରିବା ପାଇଁ।
ହଁ
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି? ହଁ ତା ଟିକେ ମାନେ ଥଣ୍ଡା ରହୁଛି ଭାଉଜ। ଥଣ୍ଡାାରେ ରହୁଛି ଆଖି ନିଜେରା କାଟୁଚ ଟିକେ ହୁଁ
କିଛି ଔଷଧ ଆଉ ଥଣ୍ଡା ଫଣ୍ଡା ଭଲ ଯଦି ଅଧିକ ଦେଖିଲେ ଜଣା ପଡିବ ଆ ନେଇଯିବ ଦେଖେଇ ସେ ଦେଲେ
ନାଇଁ ଡ୍ରପ୍ ଆଣିଛି ଆଖି ଡ୍ରପ୍ ଆଣିଛି ନାକ ଡ୍ରପ୍ ରେ ପକଉଛି ସବୁବେଳେ ବେଶୀଠି ଥଣ୍ଡା ପାଗ ପଡିଗଲାାରୁ ତକୁ ବେସୀ ଥଣ୍ଡା ହେଇଯାଉଛି
ହୁଁ ଚୋରି ସେ ହେଲ ସବୁବେଳେ ତାକୁ ଘଷୁଛ ତଳି ପଦରେ ଥରକୁ ଦି ଚାରି ଥର ଖଣ୍ଡେ। ଦିନରେ ସବୁଆଆଡେ ନ ମାର କିନ୍ତୁ ତଳିପଦାର ସବୁବେଡଳେ ମାରି ଦଉଥିବ ଟିକେ ଟିକେ ଦିନରେ ଥରେ ଦି ଥର ଦେହରେ ମାରିବ କିନ୍ତୁ ଏଇ ପାଦ ଗୁଡା ଟିକେ ସବୁବେଳେ ଘସି ଦଉଥିବ ସୋରିସ୍ ତେଲରେ।
ଓ ଆଉ ମାଇଁ ହିରା ସବୁ କଣ କରୁଛନ୍ତି,
ସେ ସମସ୍ତେ ଘରେ ପା ଝିଅ ମୁଁ ଏଇ ବାହାରେ ଅଛି ଆମର ଘରେ ଏ ଟିକେ ନେଟୱାର୍କ ନାହିଁ ତ ସେଥିପାଇଁ ମୁଁ ଆ ବାହାରକୁ ପଳେଇ ଆସିଛି।
ହଉ ଛାତ ଉପର ନା ବା ତଳ
କଣ କହିଲ?
ମୁଁ ଛାତ ଉପରୁକୁ
ନା ନା ଛାତ ଉପରକୁ ଯାଇନି ଛାତ ଉପରୁ ଅନ୍ଧା ନା ତାପରେ ମୁଁ ଯିବି ମାନେ ମୋ ଝିଅ ମୋ ପଛେ ପଛେ ମୁଁ ଯୋଉ ଧାଇଁବ। ଅନ୍ଧାରରେ ଧାଇଁବ ସେଇଥିପାଇଁ ମୁଁ ଏ ବାରିଆଡ ପଳେଇ ଆସିଛି। ସେପଟେ ବି ବର୍ଷା ବି ପକଉନି ମାନେ ଫୁର ଫୁ ମାନେ ଟିକେ ମାନେ ହଲକା ଟିକେ ଟିକେ
ବାରିଆଡେ କଣ ପରିଷ୍କାର ଅଛି ବୋଧେ।
ହଁ ଲାଇଟ୍ ଲାଗିଛି ଆମର ଏପଟେ
ହୁଁ ନା ଏଇ ଟାଇମ ଟା ଗଛ ପତ୍ର ହେଇଯାଇଯଏ ଗଛ ମାସ
ହୁଁ ନା ନା ଲାଇଟ୍ ପଡିଛି ଆମର ଆମର ସେପଟେ ଗୋଟେ ଲାଇଟ ଲାଗିଛି ଏଟ ସେ ଦେଇ ଘର ଗୋଟେ ଲାଇଟ ଲଗେଇ ଦେଇଛନ୍ତି। ଅନ୍ଧାର ଫଧାର ନାହିଁ ଆମର ଗୋଟେ ଲାଇଟ ସବୁ ହଁ ହଉ ଆଁ ହଉ ତାହେଲେ ରଖୁଛି ଆଁ। ଖାଲି ଆଣ କି କଣ ପକେଇ ତାଙ୍କୁ ହଁ ଅ ହଉ ଖାକ ହା ହିଁ ହଉ ତାହଲେ କୁ
ଘ ରଖିବ କଣ ପାଇଁ କଣ କୁଆଡେ କଣ କାମ କରିବାର ଅଛି ନା କଣ କୁଆଡେ ଯିବାର ଅଛି।
ନା ନା ସେଥିପାଇଁ ନୁହଁ ମୁଁ କହିଲି କଣ କାମ ଅଛି ନା କଣ ତମର ସେଇଥିପାଇଁ କହିଲି।
ନା ନା ମୁଁ ତ ଏଇ କାମ କରୁଛି ତମସ୍ତେ କଥା ହେଇଯାଉଛି।
ଓହୋ ତମର ତାହେଲେ ଘର ଟା ଆୱାର ବହୁତ ଅଛି ନା କଣ।
ହୁଁ
ଏମିତି ଟାୱାର ଥିଲେ ମନ ଲାଗିବ ସବୁଆଡେ ଟିକେ ଫୋନ୍ ଫନ୍ କରିବାକୁ ଆମର କଣ କହିଲା ଏପଟ ଘର ଭିତରେ କିଛି ସେ ଯିଏ ଫୋନ କରୁ ତୁ ବାହାରକୁ ଆସିକି କଥା ହେବାକୁ ପଡିବ ତମ ଶୁଭିବନହିଁ ଆଉ ତୁ କାମ କରି କରି କଣ କଥା ହବୁ ତୋତେ ତ କିଛି ଶୁଭିବନି।
ଉହୁଁ ହୁଁ।
ଆଉ ଯାହାର ଟାୱାର ପାଉଥିବ ସେ କାମ କରିବ ପ୍ଲସ କଥା ହେଇପାରିବ ତାର ସବୁଆଡେ ମନ ଇଛା ବି ଜୁଆଡେ ନାହିଁ ସିଆଡେ
ନା ମୋର ସବୁ ଜାଗାରେ ନେଟୱାର୍କ ପାଏ।
ଆମ ବୋଉ କଥିବା ଦିନରେ ଥରେ ବି ଫୋନ କରିବାକୁ ବି ମ କେତେବେଳେ ସିନା ବାହାରକୁ ଆସିବୁ ଟିକେ ଫୋନ କରିବୁ କଥା ହବୁ ସିଏ କହିବ ମୋ ସହିତ ପାଞ୍ଚ ମିନଟ୍ ଦଶ ମିନଟ୍ ନୁହ ମୋ ସହିତ ଅଧଘଣ୍ଟେ କଥା ହବ ମୁଁ ସିନା ସେତିିକି ସମୟ ଫାଙ୍କା ହେଲେ ସିନା ଆସିକି କଥା ହେବି ମୁ ଆଜିିପରା ରାଗୁଥିଲା ଆଜି ଟିକେ ସକାଳୁ ଫୋନ କରିଦେଲି ତ। ଆଲ ଆଜି କେମତି ସକାଳୁ ତୁ ଫୋନ କଲୁଣି ମତେ। ଆଉ ଉମ ଆଜି ବୋଧେ କାମ ନାହିଁ ନା କଣ ମୁଁ କହିଲି କାମ ଅଛି ଏ ଟିକେ ପଦେ ଟିକେ କଥା ହେବି ବୋଲି ହଁ ତୋର ଖାଲି ପଦେ କଥା ହବୁ ବୋଲି ତୁ ଫୋନ କରିବୁ। ବୋଇଲି ଆଉ କଣ କଥାହେବି ଏତେସମୟ ନା ଭୁଲି ଭାଲି ସବୁ ଗଲୁଣୁ ଆଉ।
ହୁଁ ହୁ।
ଏମିତି କଣ
ଉହୁଁ
ହଁ ଘରେ ଅଛି। ଯାଉଛି ତାକୁ ଟିକେ ପାଠ ପଢାଇବି ରୋଷେଇ ସରିଗଲାଣି ଖାଲି ରୁଟି ଦିଟା ଆଉ କରିବି। ଏ ଚିକେନ ତମ ନନା ମାଛ ଥିଲା କହିଲେ ମାଛ ଗୁରା ମୁ ଖାଇବିନି। ଚାରି ପିସ୍ ମାଛ ଅଛି ତାକୁ ଚୁନଚୁନଟିକେ କରିବି। ଏଇ ଚିକେନ ହେଇଛି ଆଜି ଡାଲି ଠିକେ ବସ- ବସେଇଛି ଯେ ସେ ଡାଲି ଯେ ଆଇଛନ୍ତି ସିମ୍ପୁଲ ମାମା ସିଏ ଟିକେ ଡାଲି ଚିକେନ ଟା ଟିକେ ଖାଇବନି।